ହାଲୋ।
ହଁ ଭାଇ ଶୁଭୁଚି ତ ମୋ ଭଏସ।
ହଁ ଆପଣ ମୋ ଶବ୍ଦ ଶ୍ରବଣ କରିପାରୁଚନ୍ତି।
ହଁ ଭାଇ ଶ୍ରବଣ କରିପାରୁଛି। ହୁଁ ଭାଇ କଣ ଖାଇଛନ୍ତି ଆଜି?
ହଁ ଆମେ ଯେମିତି କହିଥିଲୁ କି ଭାତ ଡାଲି ଡାଲମା ଖାଇଛୁ।
ଭାତ ଡାଲି ଡାଲମା। ଦିଟାଆକ କୋଉ ଆଙ୍ଗଲରୁ ଆପଣ କରିଥିଲେ ମାନେ ମୁଁ ବୁଝିପାରୁନି।
ନାଇଁ ଇଏ ଇଏ ଆମର ଗୋଟେ ସାଂସ୍କୃତିକ ଖାଦ୍ୟ ଅଟେ।
ଆଜ୍ଞା କିଏ କରିଥିଲା ମ୍ କିଏ କରିଥିଲେ ସେ?
ନାଇଁ ଗୋଟେ ସାଂସ୍କୃତିକ ଖାଦ୍ୟ ଏଇଟା ଓଡିଶା ଭିତରେ ଏମତି ବହୁତ ଲୋକ ଜାଣିଛନ୍ତି କିନ୍ତୁ କେହି ଖାଆନ୍ତିନି।
ଆଜ୍ଞା ଆପଣ ବୋଧେ ହଷ୍ଟେଲରେ ବାସ କରନ୍ତି।
ନାଇଁ ମୁଁ ହଷ୍ଟେଲରେ ବାସ କରେନି ଘରେ ବାସ କରେ।
ଓ ଘରେ ଅଛନ୍ତି ଏବେ ଓହୋ ଘରେ ଆଉ ଓ କିଏ କିଏ ଅଛନ୍ତି ସବୁ? ଘରେ କିଏ କିଏ ଅଛନ୍ତି ସବୁ?
ଗୋଟିଏ ମା ମୋର ଗୋଟେ ସାନ ଭାଇଟେ ଅଛି।
ସାନ ଭାଇ ମଧ୍ୟ ଆପଣଙ୍କର
ଆଜ୍ଞା।
ଆଁ ସେ କୋଉ କ୍ଲାସ ରେ ପଢୁଛନ୍ତି?
ସିଏ ପଢୁଛନ୍ତି ଏବେ ଏ ଯୋଉ ଏମ ଏ ସି କରୁଛନ୍ତି।
ଏମଏସ୍ ସି ଓହୋ।
ଏମ ଏସ ସି ର ଫୁଡ଼ ଫର୍ମଟା କଣ କହିବେ?
ସିଏ ମାନେ ଯୁକ୍ତ ତିନ ପରେ ଯୋଉଟା ଯୋଉ କରନ୍ତି। ମୁଁ ଜାଣିନି ଫୁଲଫର୍ମ କଣ? ମୁଁ ଚାଷ ବାସ କରେ ମୁଁ ପାଠ ପ୍ରତିଦିନ ଆଜ୍ଞା
ଓହୋ, ଚାଷ କଣ ଉପରେ କରନ୍ତି ଚାଷ?
ଆମେ କଣ୍ଡମୂଳ କରୁ।
ଆଜ୍ଞା।
ହୁଁ, କଣ୍ଡମୂଳ।
ଆଜ୍ଞା, ଆଜ୍ଞା।
ହଁ ସିଏ ଗୋଟେ ହଁ ସେ ବହୁତ ଭଲ ପରିବା ଗୋଟେ ଭଲ କରିବା କଥା ଆଜ୍ଞା ହଁ ତା ପୂର୍ବରୁ ଆମେ ସେ ମକ ହୁଁ, ହୁଁ, ହୁଁ, ବୁଝି ହଁ ତା ପୂର୍ବରୁ ହଁ ସେ ବହୁତ ପ୍ରୋଟିନ୍ ଆଉ ଦେହକୁ ମଧ୍ୟ ବାହା ଭାରୁ ଭାଇରସ୍ ରୁ ପ୍ରୋଟେକସନ୍ ବି ଦିଏ।
ଆଜ୍ଞା, ଆଜ୍ଞା ନାଇଁ ବହୁତ ଭଲ ସିଏ। ଆଜ୍ଞା ଆଉ ଆପଣଙ୍କର ଉଁ, ଆଗକୁ କନ କିଛି ପ୍ଲାନ୍ ଅଛି କୋଉ ଚାଷ କରିବାର?
ହଁ ମାନେ ଆମେ ତ ପୂର୍ବରୁ ସେ ଯୋଉ ମକା ଚାଷ କରୁଥିଲୁ। ମକା ଚାଷ ଆପଣ ଜାଣି ତେନ୍ ସେ ଯୋଉ ଗୋଟେ ଆପଣ ପଢିଥିଲେ ଯୋଉ ନବମରେ ଯୋଉ ଲେଚ ବୋଲି ଗୋଟେ ବିଷୟ ପଢ଼ିଥିଲେ ଯୋଉଥିରେ ଯୋଉ ତା ମକା ଚାଷ ଉପରେ ଯୋଉ ଆଉ ଏ ବରଫ ମାଡ ହେଇକି ଯୋଉ ମକା ଚାଷ ଖରାପ ହେଇଗଲା। ହେଁ ହଁ ସେଇ ଜିନିଷ ସେଟା ଆମ ସହ ହଁ ସେ ଜିନିଷ ଆମ ସହ ରିକ୍ରିଏଟ୍ ବି ହେଇଗଲା। ତ ସେଇ ଯୋଉ ଆମେ ମକା ଚାଷ ଛାଡିକି। କ-କଣ୍ଡମୂଳ ଆରିକି ଆଗେଇଲୁ। ହେଲା ତ ଆଗକୁ ସେମିତି ଆମର ଏଇ ଆମର ଏଇ ଚାଷ ଟାକୁ ବିସ୍ତାରିତ କରିବାର ଅଛି। ମାନେ ଆଗକୁ ଏଇଟା ଯାଇକି ଜମି ବି କିଆର ଅଛି ଜମି ବିକିକି ସେ ପଇସା ଖାଇକି ଏନଜୟ କରିବାର ଅଛି। ଏମିତି ବହୁତ ସାରା ସ୍ୱପ୍ନ ଅଛି ଆମର। ଆଜ୍ଞା।
ଓ, ହଁ, ହଁ, ଭଲ ଭଲ।
ହଁ ତ ସେ ସ୍ୱପ୍ନ ପୁରା କରିବା ପାଇଁ ଆମେ ସବୁ ଅଧିକ ସମୟ ଟିକେ ଶୋଉ।
ଓ ହୋ ହଁ ଭଲ ନା ଶୋଇବା ଶୋଇବାଟା ବି ଠିକ୍ କଥା।
ହଁ। ସେଇବି ଏଟା ଠିକ କଥା ହଁ ଆଉ ଆଉ ଆପଣଙ୍କୁ କଣ ସକାଳେ ଆମେ ସେମତି ବିରିୟାନୀ ଖାଇଥିଲୁ ଗୋଟେ। ବେସନ ବିରିୟାନୀ ଖାଇଥିଲୁ।
ଆଜ୍ଞା ହଁ।
ଆଉ ମଧ୍ୟାହ୍ନ ଭୋଜନରେ ସେମିତି ଆମ ଘରେ ବହୁତ ପ୍ରକାର ଖାଦ୍ୟ ହେଇଥିଲା। ଭା ତ, ଡାଲି, ଡାଲମା, ଖଟା, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ମାଂସ ମଟନ୍, ଚିକେନ୍, ଅଣ୍ଡା, ଖିରି, ଆଇସ୍କ୍ରିମ୍ ଆଚାର, ପାମ୍ପଡ ଏମିତି ବହୁତ ସାରା ହେଇଥିଲା କିନ୍ତୁ ମୁଁ ଚୁଡା, କଦଳୀ ଖାଇଲି।
ଆଜ୍ଞା, ଆଜ୍ଞା ଜଣାପଡୁଚି।
ଆଜ୍ଞି। ନାଇଁ ମାନେ ବୁଝିପାରୁଛ ମୁଁ ଟିକେ ମାନେ ଆପଣ ଜାଣିଥିବେ ମୁଁ କେତେ ମୋଟା ଦେଖାଯାଉ ତ ମୁଁ ସେ ଯୋଉ ଡାଇଏଟ୍ ରେ ଟିକେ ଅଛି।
ଆଜ୍ଞା, ଆଜ୍ଞା ବହୁତ ଭଲ। ଆପଣଙ୍କ ବଡି ମେଣ୍ଟେନ କରୁଥୁବାରୁ ବହୁତ ତ ଭଲ, ବେଡ଼ ବଡ଼ି କିିନି ମେନ୍ ମ- ମେଣ୍ଟେନ କରିବା କଥା। ଆପଣ ଜିମ୍ ଜଏନ୍ କରୁନାହାନ୍ତି।
ଆମ୍ବେସ୍ ନାଇଁ, ମୁଁ ଆମ ଯେତିକି ମୁଁ ଚାଷ କରୁଛି ମୋର ସେଥିରେହୀ ମାନେ ପଳେ ଆସେ ବ୍ୟାଗ ସୋଲ୍ଡର ବାଇସେପ୍ ପ୍ରାଇସେପ୍ ସବୁ ବାହାରିଯାଏ, ଆପଣ ଜାଣିଛନ୍ତି ନା ଆମ ଘରେ ବଳଦ ରଖି ନାହାନ୍ତି, କାହିଁକି ନା ଆମ ଘରୁ ମୁଁ ଅଛି।
ଆଜ୍ଞା, ଆଜ୍ଞା, ବହୁତ ଭଲ କଥା ମଧ୍ୟ୍ୟ ବହୁତ ଭଲ କଥା।
ଆଜ୍ଞା ଆଜ୍ଞା ହଁ ଆପଣ ଭାଇବ୍ରେସନ ବୋଧେ ରଖିଛନ୍ତି ନା କଣ? ରାତିରେ ମଜା ନବା ପାଇଁ ଓ ଆଛା ମୋବାଇଲ ଭାଇବ୍ରେଟ ହଉଛି।
ଆଜ୍ଞା ମୋବାଇଲ୍ ଭାଇବ୍ରେଟ ହେଇଗଲେ କିଛି କଥା ନାହିଁ ଆପଣ ଆଉ କିଛି କୁହନ୍ତୁ।
ହଁ ହଁ ଆପଣ।
ଆଉ ଆପଣ ଉଁ ହଁ ମୋ ସ୍ୱାସ୍ଥ୍ୟ ବହୁତ ଭଲ ଅଛି ଠାକୁରଙ୍କ ଦୟାରୁ ସବୁ କି ଅଛି ଭଲରେ ଅଛି।
ଆଚ୍ଛା ଆଚ୍ଛା ଆମକୁ ଠାକୁର ଦୟା କରୁନାହାନ୍ତି। ସେ ଯୋଉ ଗୋଟିକ ବୁଝି ପାରୁଥିବେ ଆଉ ଆମର? ଆମର ସେଇଟା ହେଇଯାଉଛି ହୁଁ।
ସମସ୍ତଙ୍କୁ ଦୟା କରନ୍ତି ଆପଣଙ୍କୁ ବି କରିବେ ସେଥିରେ କିଛି ନାହିଁ।
ହଁ ମାନେ କରିବେ ପ୍ରୋ ପ୍ରୋସେସିଂରେ ଅଛି ତା ମନେ ପଡୁନି ମଝିରେ। ମଝିରେ ମଝିରେ ସେ ଚଳୁ ଅଛି ସିଏ। ହେଇ ଯ ହଁ ମାନେ ହଁ ଏବେ ତ ଠାକୁର ଯାଆନ୍ତି ମନ୍ଦିରରୁ ବାହାରକୁ ଆସିଛନ୍ତି ସେ କାମରୁ ଟିକେ ମାନେ ଛୁଟି ନେଇଛନ୍ତି। ତ ସେଇ ଯୁଉଠି ଇଏ ଆମ ଉପରେ ହଁ, ତ ବହୁତ ସାରା ସୁବିଧା ପଳେଇ ଆଶୁଚି।
ହଁ, ଆପଣ ରଥଯାତ୍ରା ଦେଖବାକୁ ଯାଆନ୍ତି, ରଥଯାତ୍ରା
ହଁ ମୁଁ ରଥଯାତ୍ରା ଯାଏ ମାନେ ସବୁ ଏ ପୂର୍ବ ବର୍ଷଠୁ ଯିବା ଷ୍ଟାର୍ଟ କଲି ଏଇ ବର୍ଷ ଏବି ଯିବାର ଅଛି ସମ୍ଭାବନା ଅଛି। ଦେଖାଯାଉ କଣ ହଉଛି। ଆପ, ଆପଣ ଯିବେ?
ହଁ, ମୁଁ ରଥଯାତ୍ରା ଏ ବର୍ଷ ଯାଇଥିଲି, ସ୍ନାନ ଯାତ୍ରା କୁ ଯିବି ବୋଲି ଭାବିଥିଲି। କିନ୍ତୁ ଯାଇ ହେଲାନି, ଯେହେତୁ ଅଧିକ ଗହଳି ଥିଲା। କିନ୍ତୁ ରଥଯାତ୍ରା ଠାକୁର ତାଙ୍କ ମାଉସୀଙ୍କ ଘରଟି ଥିବା ଇଏରେ ମୁଁ ଯିବି।
ଆଉ ସେମାନେ ରଥଯାତ୍ରା ଟାଇମ୍ ରେ ମାନେ ରଥ ଭିଡ଼ିଲା ଟାଇମ୍ ରେ ଯିବେ ନା ମାନେ ସେ ବ୍ରେଶ ବେଶ ଯଉ ହଉଥିବ ସୁନା ବେଶ ସେଇ ଟାଇମ ରେ ଯିବେ।
ଏସ୍ ସେଇ ବେଶେରେ ତେ ଯାଇ ହବନି କାରଣ ପ୍ରବଳ ଗହଳି ରହେ। କିନ୍ତୁ କହନ୍ତି ଯେ ମାଉସୀ ଆଜ୍ଞା ତାଙ୍କ ମାଉସୀ କି ଦର୍ଶନ ଯେତେବେଳେ ତାଙ୍କ ମାଉସୀଙ୍କ ଘରଟି ଥିବେ ମାଉସୀଙ୍କ ମନ୍ଦିରରେ, ସେଇ ଟାଇମ ରେ ଆମେ ଗଲେ ଭଲସେ ଆପଣ ଦର୍ଶନ କରିବ୍
ଆଚ୍ଛା ଆଚ୍ଛା ବହୁତ ଭରା ଠିକ୍ ଆଛା, ଆଛା, ଆଛା, ବହୁତ ଗୁଡା଼ ଅତି ସୁନ୍ଦର, ଠିକ ଅଛି ହଁ, ଆମର ବି ସେମିତି। ଯିବାର ଅଛି ଦେଖାଯାଉ କଣ ହଉଛି, କାହିଁକିନା ଆମର ସାଙ୍ଗ, ଆମର ମିତ୍ର ଗୁଡା ସବୁ ବହୁତ ଭଲ ମିତ୍ର। ସେମାନେ ବହୁତ ବଡ଼ ବଡ଼ ପ୍ଲାନ କରନ୍ତି। ଠିକ୍ ଲାଷ୍ଟ ମୁମେଣ୍ଟରେ ସବୁ ମନା କରିଦିଅନ୍ତି। ବୁଝିଲେ, ହଁ ତ ତନ୍ମମଧ୍ୟ ରୁ ମୁଁ ଗୋଟେ ହେଇଥିଲା, ମାନେ ମୁ ସେମିତି ଅନ୍ୟମନେ ହଁ ମୁହିଁ ହି ଆଗେ ଫାର୍ଷ୍ଟ ମନା କରେ, ମାନେ ମୁ ପ୍ଲାନ ଟା ମୁଁ ବନେଇ ଥାଏ। ତାପରେ ମୁଁହି ଲାଷ୍ଟ କୁ ମନା କରିଦିଏ ବୁଝିଲେ, ହଁ ତ ନାଇଁ ସେଟା ମତେ ଭଲ ଲାଗେ ଟିକେ। ହଁ, ସେ ମାନେ ଦଶ ପନ୍ଦର ଦିନ ପୁରା ସ୍ୱପ୍ନ ଦେ ହଁ, ଦଶ ପନ୍ଦର ଦିନ ପୁରା ସ୍ୱପ୍ନ ଦେଖନ୍ତୁ ତାପରେ ପନ୍ଦର ଦିନ ପରେ ସ୍ୱପ୍ନ ସା ରୁହେ ତାଙ୍କର?
ହୁଁ।
ତାପରେ ନାଇଁ, ତାଙ୍କୁ ଜବା ପଡେ ନାଇଁ ଏଇଟା ସ ଶୁନତା ବୋଲି।
ହୁଁ, ଏଟାପା ସପ୍ତରେ ସ୍ୱପ୍ନ ଆଉ, ହୁଁ।
ହୁଁ ହୁଁ। ଆଉ ଆପଣଙ୍କର ଆଉ କିଏ ମାନେ ପୂର୍ବତନ ମିତ୍ର ଆଉଙ୍କ ସହ ସମ୍ପର୍କରେ
ହଁ ସମ୍ପର୍କ ମାନେ ରାଜେଶ ହଁ ରାଜେସ୍
ଆଚ୍ଛା ରାଜେସ୍, ହଁ ସେ
ରାଜେଶ୍ ଆମ ଘର ଘର ପାଖର ଯେହେତୁ ତା ସହିତ ଅଧିକାଂଶ ସମ୍ପର୍କ, ତା ସହିତ ଯେମିତି ଆଜି ଆମେ ଏକ ଫିଲ୍ମ ଦେଖ ଖି ଯାଇଥିଲୁ, ଆମର ଡାଏରୀ ଏକ ମୁଭି ପଡ଼ିଥିଲା।
ଆଚ୍ଛା ଆଛା
ଜାଣିଛନ୍ତି ଓଡ଼ିଆ ଫିଲ୍ମ?
ନାଇଁ ମୁଁ ଜାଣିନାହିଁ।
ଡା଼ଏରି ନୁହଁ ଡା଼ଇରିଆ ନୁହ ଡା଼ଏରି।
ଆଛା ଆଚ୍ଛା, ହଁ।
ଆଜ୍ଞା, ସେଇ ମୁଭି ଓଡ଼ିଆ ମୁଭି ଏକ ପଡ଼ିଥିଲା ତ ଫ୍ରି ଟିକେଟ୍ ଯେହେତୁ ମୋ ପା ଖି ଥିଲା ତ, ମୁଁ ଦେଇଥିଲି ବାଣ୍ଟି ଦେଇଥିଲି, ତ ସେ ସେଥିରୁ ଜଣେ ମୋ ସାଙ୍ଗ ଜଣେ ବାହାରିଥିଲା।
ଆରେ ୟାର। ଆପଣ ତ ବହୁତ ଭଲ ମିତ୍ର ଜଣେ।
ଆଜ୍ଞା ମୁଁ ଆଉ ଏତେ ଇଏ ନାହିଁ ତ ତିନିଟା କି ଚାରିଟା ଖଣ୍ଡେ ଥିଲା ତ ସେ ଏଥିରୁ ମୁଁ ରାଜେଶ କୁ ମଧ୍ୟ ଦେଇ ଦେଇେଇଥିଲି ଏକ ସିଏ ମୋ ସହ ମିଶି, ଆମେ ଡାଏରୀ ମୁଭି ଟାକୁ ମହାରାଜା ସିନେମା ହଲ୍ରେ ଦେଖିବାକୁ ଯାଇଥିଲୁ ଭାଇ। ଆଜ୍ଞା। ସେଠି ମଧ୍ୟ ସିନେମା ଦେଖିଲା ଟାଇମରେ ହିରୋ ମାନେ ସିନେମା ସରିଲା ବସିକି ହିରୋ ମଧ୍ୟ ଏଣ୍ଟ୍ରି କଲେ
ଆଛା ହିରୋ ମଧ୍ୟ ଏଣ୍ଟ୍ରି କଲେ ଆଛା ବହୁତ ବଢିଆ। ଆଉ ତାହେଲେ ଏମିତି କଥା ତାହେଲେ ହଁ ଆପଣଙ୍କ ପୁଣି ଭାଇବ୍ରେସନ ଟା ବହୁତ ଅନ୍ ଫୁଣି ଥର ଅନ୍ ହେଇଗଲା।
ହାଲୋ।
ଆଜ୍ଞା। ହଁ ମୁଁ କହିଲି ଆପଣ ଭାଇବ୍ରେସନ ଟା ଆଉ ଥର ଅନ୍ ହେଇଗଲା। ହାଲୋ ହାଲୋ। ଆ-ଆପଣଙ୍କୁ ବୋଧେ କଲ ଆସୁଛି ଗୋଟେ?
ନାଇଁ ନାଇଁ କିଛି କଲ୍ ଅଛି ନାହିଁ, ଆପଣ କୁହନ୍ତୁ। ଆପଣ କୁହନ୍ତୁ? ଆଉ ଆପଣ ଆପଣ କୁଆଡେ ବୁଲାବୁଲି କରନ୍ତି କ୍ରିକେଟ ରେ ଖେଳନ୍ତି?
ହଁ। ମୁଁ ଆମର ଘର ପାଖରେ ହଁ ଆମ ଘର ପାଖରେ ଗୋଟେ ଗ୍ୟାସ୍ ଫିଲ୍ଡ ବୋଲି ଗୋଟେ ଫିଲ୍ଡ ଅଛି ସେଠି ମୁଁ ଯାଇ କିରି କ୍ରିକେଟ ଖେଳେ। ମାନେ ମୋବାଇଲରେ ଯାଇ ସେଠି କ୍ରିକେଟ ଖେଳେ। ବୁଝିଲେ ମୁଁ ବହୁତ ଭଲ କ୍ରିକେଟ ଖେଳେ ମୋବାଇଲରେ, ବୁଝିଲେ। ଆଜ୍ଞା।
ଓ ବୋହୁତ୍ ଭଲ କ୍ରିକେଟ ଖେଳନ୍ତି। ଆମକୁ ବି ମଧ୍ୟ କହିବେ ଆମେ ଏକ ମ୍ୟାଚ୍ ପକେଇବାର ଥିଲା ତ ମତେ କହିଲା ଆମେ ମ୍ୟାଚ ଖେଳିବା ଏକ।
ଆଜ୍ଞା ଆଜ୍ଞା। ନିଶ୍ଚୟ ଆପଣଙ୍କୁ କ- କୋଉ ଖେଳ ପସନ୍ଦ? ନାଇଁ ମୁଁ ଇଏ ମାନେ କଣ କହିଲି ସେ ଯୋଉ ଅମ୍ପାୟାର ମୁଁ କରେ ଭଲ ଅମ୍ପାୟାର।
ଆଜ୍ଞା ଆଜ୍ଞା। ନାଇଁ କହିବେ ମତେ କ୍ରିକେଟ୍ ବହୁତ ଭଲ ଲାଗେ। ଯେମିତି ବ୍ୟାଟିଂଟା ବହୁତ ଭଲ ଭାବରେ କରେ ଫି ନିଏ ମ୍ୟାଚ ଫିନିଶ କରିକି ଆସେ, ରହିବି ମ୍ୟାଚ ଫିନିଶ କରିକି କରିକି ଆସେ। ବିକଜ୍ ମୁଁ ଆଇଡଲିଜି, ଆଇଡଲିଜି ଏମେସ୍ ଏସ୍ ଧୋନି
ଆଚ୍ଛା ଆଚ୍ଛା ଆଇଡଲେମ୍ ହଁ। ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଓ
ଆଜ୍ଞା।